ହ୍ୟାଲୋ। ହ୍ୟାଲୋ ଯୋଉଠି ଅଛି ଅଛନ୍ତି ଟିକେ ଇଏ ଜାଗାକୁ ଆସନ୍ତୁ।
ଆଉ କହି ଦିଅନ୍ତୁ।
ଆଉ କଣ କରୁଛନ୍ତି?
ଆଉ କଣ ଭଲ ସବୁ?
ହଁ ଭଲ ଆଉ ଆପଣ? ହଁ ସେମିତି ଚାଲିଛି ଆଉ।
ଆଉ ଘରେ ସବୁ ଭଲ?
ହୁଁ ଘରେ ଭଲ ଆପଣଙ୍କ ଘରେ ଭଲ?
ଏବେ କଣ କରୁଛନ୍ତି?
ଏବେ ଘରକୁ ଯାଉଛି ଟିକେ ସାଇରେ ଥିଲି ତ?
ଉ ହୁଁ।
ଆଉ ଆପଣ ଖାଇସାରିଲେଣି?
ନା ଖାଇନି ଖାଇବା ଆଉ।
ହଁ। ହଉ କୁହ?
ଆଉ କୁହନ୍ତୁ?
କଣ କରିବାକୁ ଇଚ୍ଛା ହୁଏ ସବୁ?
ସେଇ ଟାଇମ ହେଲା ବେଳେ ମୋ କୁକୁର ସହିତ କଥା ହେବା ପାଇଁ ବହୁତ ଭଲ ଲାଗେ।
ଓହୋ ଆମର ଗୋଟେ କୁକୁର ଅଛି ଦେଶୀ କୁକୁର ନା
ଭାଇ ଟା। କିଛି କରୁଛନ୍ତି ଆଉ ଦେଖିବା ମୁଁ ବି ତାଙ୍କୁ ମୁଁ ବି କହୁଥିଲି ତାଙ୍କୁ ଏମତି ଆଇଟା ଏଇ ଆଇଟା ଖୋଲ ବସିକିନା କଥା ହବା ଦି ଜଣ ଯାକ ମୋର ଇନକମ୍ ହବ ହେଇଠୁ ଯୋ ରୋଲ ଚାଉମିନ ନ ଖାଇଲେ ନାଇଁ ମୋ ପାଇଁ ଖାଲି ଚାଉ ଆଇସ୍କ୍ରିମ କି ଆଉ ଆଁ ମୋମ ଧରିକି। ଡେଲି ଆଇଥାନ୍ତା କାହିଁ ସେ ତ ଖାଲି ସେ ତ ଯାଉଛନ୍ତି ତାଙ୍କ କାମ ଦେ ଆଉ କଣ କରିବା।
ଓହୋ ସେ ବହୁତ ବଡ ବେପାରୀ ତାହେଲେ ନା?
ବେପାରୀ ନୂହଁବା। କାମ କରୁଛନ୍ତି ବିଜନେସ କାମ ବିଜନେସେ ବେପାରୀ କି?
ସେଇ। ହ। ହ୍ୟାଲୋ।
ହୁଁ କହନ୍ତୁ।
ଆଉ। ମୁଁ କହୁଥିଲି କି ତମେ ତମ ଗାଁ ଯାତ୍ରାରେ
ହଁ।
କିଏ କିଏ ବୁଲ?
କିଏ କିଏ ବୁଲୁ ଆମ ଘରକୁ ଯୋଉ ମାନ ଆସନ୍ତି ଗେଷ୍ଟ। ତାଙ୍କ ସହିତ ବୁଲିବୁ ଆଉ କାହା ସହିତ ବୁଲିବୁ।
ଓହୋ ଆଉ ଆପଣଙ୍କର କେହି ଭଉଣୀ ଭଉଣୀ ତାଙ୍କ ସହିତ ବୁଲନି।
ସେଇଟା ଗେଷ୍ଟ ଆମ ଆମ ଆମର ଯୋଉ ଆମ ଭଉଣୀ ମାନେ ଆ ଯୋଉମାନୋନ ପୁଣି ଆସିଥିବେ ର ମାନେ ସାଙ୍ଗସାଥି ହୋଉ ପଛେ ମୁଁ ମାମୁ ଝିଅ ଅପା ଝିଅ ମାଉସୀ ଝିଅ ଯା ଯିଏ ଆଇଥିବେ ତାଙ୍କ ସହିତ ଯାଇକିନା ବୁଲୁ ଆଉ କଣ କରିବୁ।
ଓହୋ। ଆଉ କଣ କୁହ?
ପ ତମେ ଆଉ। ହୁଁ। କଲ କରୁଛନ୍ତି ମୁଁ ତ କଲ ଟା ରିସିଭି କରିପାରିବିନି।
କଣ?
କଲ କରୁଛନ୍ତି ମୁଁ ତ ରିସିବି କରିପାରିବିନି।
ଆଉଉ କଣ କରିବା ୟଆାଡେ ଯାହାେଲେ ଟିକେ ଯେହେତୁ ପଇସା ମିଳଛି ଇଆଡେ ଦେଖିବା ପଡେ ବି ଗାଡିନେ ହ
ହଉ ହଉ ଦଶ ମିନିଟ ହେଇଯାାଉ ତାପରେ ମୁଁ କଲ ରିସିଭ କରିବି ଆଉ। ନା ରିଟର୍ଣ କଲ କରିବି ଆଉ।
ହୁଁ ଆଉ ଆପଣଙ୍କର କେମିତି କଣ ପାଠ ହୁଏ?
ଜମୁତ କଟା ପାଠ କୋଉଠୁ ଆଇିବ।
ଆଉ କୋଉ ବି ସବଜେକ୍ଟଟେ ଭଲ ଲାଗେନି?
ମତେ ଇଂଲିଶ ଆଇନି। ଓଡିଆ ବି ପାଠ ପଢିଆନି ମତେ ଓଡିଆ ବହିଟେ ଦାଉ ନ ମୁଁ ଧକେଇବି ବସିକିନା।
ଆଉ ଯୋଉ ମେସେଜ ଗିରା କେମିତି କର।
ମତେ ଇଂଲିଶ ଫିଂଲିସ କିଛି ଆସିନି ଖାଲି ଟିକେ ଚାର୍ଟିଂ କରି ସିକିଚି
ଓହୋ ସେଇଟା ହେଇଯାଏ ଆଉ ନା?
ହଁ।
କିଲ ସେଇଟା ମନକୁ ମନ ବହିଯାଏ।
ହୁଁ।
ତଥାପି ତମେ କେତେ ଘଣ୍ଟା ବେଳେଆ କଥା ହୁଅ।
ବହେ ବହେ ମାନେ ସନ୍ଧ୍ୟା ଛଅଟା କି ସାତଟାରେ ସେନା କାମ କରି ଯାଉଛନ୍ତି ବୋଲିୋଇିଲ ପାଖ ଯଦି ନହେଲେ। ହଁ ସ ସକାଳେ ବି କଥା ହେଇପାରୁନି ଏଇ ସନ୍ଧ୍ୟା ସାତଟାରୁ କଥା ଆଉ ନଅଟା ସାଢେ ନଅଟା ଯାଏ ସେଠି କେତେ ସେଠି କଣ ପୁର ନଅଟା ସାଢେ ନଅଟ ଦ ପୁରା ରେ କଥା ହବ କି ନ ଏଇନା ପାଞ୍ଚ ମିନିଟ୍ ଫୋନ କଲେ। ର ହଁ ଟିକେ ତତେ ପରେ କଲ୍ କରୁଛି କଣ କରୁଛିୁ ପୁଣି ପାଞ୍ଚ ଦଶ ମିନିଟ୍ କଲ୍ କରିବେ କହିବାକ ଆଉ ହ ତତେ ମୁଁ କଲ କରୁଛି ଏମିତି ଆଉ। ଆଛା କଣ ମୋସ ତ ପୁରା ସେଇ ଯୋଉ ସାତଟ ର ନଅଟା ଯାଇକି ସାଢେ ନଅଟା ଯାଇକ କଥା ହେବ କିି ନା ସେଇ ପାଞ୍ଚ ଏଇନା କଥା ତଥାପି ପାଞ୍ଚ ଦିନ ହାତ ଯାଇକି ଆସିିକ କଲ କର୍ଚି। ହଁ ଇଏ ଆସିଲା ତୋତେ କଲ କରିଛି ସଇଏ ଆ କଲ କରିଛି।
ହୁଁ ହୁଁ ଆଉ ରାତି ବାରଟା ଗୋଟେ ଏତେ
ହେ ନା ଆେ କଥା ହଲ
ଆଉ
ନଅଟା ଦଶଟା ଭିତରେ ମେସେଜରେ କେ ଅନଲାଇନ ଦିନେ ଖାଲି କଲରେ ମେସେଜ ବି ତ ମୁଁ କେବେ କରେନି।
ତମର କେବେଠୁ ପରାମର୍ଶ ସବୁ ଏମତି ହେଲା ନା ଦେଖା ଚିହ୍ନା
ହେ ମାନେ ଆଜିକା ଜାଡ ପାଞ୍ଚ ବର୍ଷ। ଆମ କୁକୁର ପୁଅନ କରିକି ବାହଆ କରି ଖାଇଲେ ପାଞ୍ଚ ଚାରି ପାଞ୍ଚ ଥର। ଉଦିନ ମ ତ ଲାଗିଲ ନାଇ ମୁ ତୁ ଯଣ ପିଲନ ଆଉ।
ହୁଁ ହୁଁ ଆଉ ଆପଣଙ୍କ କୁକୁର ଦେଖିବାକୁ କେମିତି?
ହାନସମ କାୁଲୁ ବହୁତ ହାନସମ।
ହୁଁ ହୁଁ। ଆଉ କୁହ।
ହ ତମେ
ତମକୁ ଯୋଉ କୁସୁମ କୋଳି ଏବେ ଯୋଉ ଜାମୁ କୋଳି ଏଇରେ ସବୁ
ହୁଁ ହୁଁ ହୁଁ ହଁ କୁସୁମ କୋଳି ଜ୍ୟାମକୋଳି ଖାଇଦଲେ କୁସୁମ କୋଳିରେ ଯାଇଥିଲି ମାଉସ ଟିକି ମୁ ନେଇକି ଯାଇଥିଲି ଯୋଉ କଣ ହେଇଛି କହିଲ ଲୁଣ ଲଙ୍କା ଦେଇକିନା ଖାଇବ। ତା ଯୋଉ ଟେଷ୍ଟ ତା ଯୋଉ ଲାଷ୍ଟ ଯୋଉ ପାଣି ଟା ଯୋଉ ଲଙ୍କା ଲୁଣ ଦେଲେ ପାଣି ବାହାରି ପଡେନି ତା ପାଣି ଟା ପିଇବ ଓ କି ଟେଷ୍ଟ।
ଓହୋ। ଆଉ ତମୁଁ ତମକୁ ଗେମ୍ ଖେଳିବାକୁ ଭଲ ଲାଗେ ନା ନାଇ
ପୁ କେମିତି ଆମେ ରାତିରେ ଯୋଉ ଖାଇ ଖୁଆ ସାଇଲା ପରେ ମାନେ ଭାତ ଭଜା ରାତିଥିଲେ ଆମେ ଦଶ ନଅଟା ଦଶ ସାଢେ ନଅଟା ଭିତରେ ଦଶଟା ଭିତରେ ଖାଇଦଉଛୁ। ଆଡୁ ଧୁଇ ଧୁଆ କିନା ଆସିକିନା ଆଡୁ ଶୁଛୁଯେ ଆ ରୁ କ୍ୟାରମ ଖେଳୁଛୁ କ୍ୟାରମ ଖେଳୁଛୁ ମିନିମମ ଏଗାରଟା ବାରଟା ଯାଏ।
ଲୁଡୁ ଫୁଡୁ
ଲୁଡୁ ଖେଳୁନା ଆମେ କ୍ୟରମ ଖେଳୁଛୁ। ଆଉ କ୍ୟାରମ ଖେଳିବ ହେଲା ଯିଏ ହାରିବ ସେ ଭୁକିବ।
ଓହୋ।
ଆଉ ତମକୁ କୋଉ ଗେମ୍ ପସନ୍ଦ ଲାଗେ।
ଆମେ ସେଇ ଯୋଉ ଫ୍ରି ଫାୟାରରେ ସେଗା ଖେଳୁଯେ ଏବେ ନାହିଁ ଆଉ କ୍ରିକେଟ ହେଇଗଲା।
ସେ ସକାଳୁ ସନ୍ଧ୍ୟାରେ ଖାଲି କ୍ରିକେଟ।
ହୁଁ ବାଡିିକି ବଲ ହଜିଯାଏ ତାପରେ ଆମେ ଖେଳି ପରୁନା।
ପଡିଆ ଟା ତାହେଲେ ତମର ଆଉ।
ହୁଁ ଆଉ ଯଉ ତମେ ଛୁଆ ବେଳେ ଯୋଉ ପତି ହେଇଗଲା ରେସ ହେଇଗଲା ଏ ସବୁ ଖେଳ ନା।
ହୁଁ।
ଖେଳ?
ହୁଁ ଛୋଟଆ ଖେଳିଥିଲୁ। ମୁଁ ଖେଳେ, ପତି ଖେଳେ, ପଇସା ଖେଳେ। ସବୁ ଖେଳେ ତାସ ଖେଳେ। ଆରେ ସେ ମତେ ପଚାରୁଛି ମୁଁ ତାକୁ ଉତ୍ତର ଦଉଛି ଆଉ, କଣ?
ଆଉ ତମେ ଏବେ କଣ କୁହ?
କଣ କହିଲେ?
କହିଲି ଆପଣଙ୍କୁ ଏବେ କଣ କୁହନ୍ତୁ?
ଆପଣ କୁହନ୍ତୁ।
ତମେ ଯୋଉ କହୁତେ ମାନେ ପଢ଼ାପଢ଼ି କଣ
କଣ କହିଲେ?
ମୁଁ କହିଲି କି ତମେ କୋଉ ଏତେ ପଢାପଢି କଣ କରୁଥିଲ?
ମୁଁ ପଢିଥିଲି କେତେ ଜାଣିଚ ଗ୍ରାଜୁଏସନ କମ୍ପ୍ଲିଟ କରଚି। ହେଲେ ଘରେ ରୋଷେଇ କରୁଛି, ନାହିଁ କି। ମତେ ଅନଉନ ନା। ଆଗକୁ ଆଉ କିଛି ମିଳିଲାନି ଆଉ କଣ କରିବୁ?
ହେଲେ ଆପଣ ଆଉ କଣ କୁହନ୍ତୁ?
ଗ୍ରାଜୁଏସନ କମ୍ପ୍ଲିଟ କରଚି, ଆଉ କିଛି ତ ମିଳିଲାନି କାମ ଧନ୍ଦା। ଆଉ କଣ କରିବା ବସିକିନା ଆଉ। ଖା ଖାଲି ରୋଷେଇ ବାସ କରିକୁ ଖାଲି ଖାଉଚି ଆଉ। କୋଉଠି ଜବ୍ ଫବ୍ କିଛି ମିଳୁନି ଆଉ ତମଆଡେ କିଛି ଜବ୍ ଫବ୍ ମିଳୁ ଚି କି ନାଇଁ ଆମ ପାଇଁ ଟିକେ କରି ଦଉନ।
ଆମର ଆଡେ ଅଫିସ ଫଫିସ ଏତେ ନାହିଁ ମ।
କଁ ହେଲା?
କହିଲି ଆମର ଆଡେ ଅଫିସ ଫଫିସ ଏତେ ନାହିଁ।
ଅ ହ। ଆଉ କଣ ଜବ ଫବ ମିଳିଲେ ସିନା ଜବ୍ କରିବ। କିଛି ତ ଜବ ନାହିଁ ଆଉ କଣ କରିବ, ଖାଲି ଘରେ ବସିବ ଆଉ। ପୁଅ ମାନଙ୍କର ହେଲା କଣ ଝିଅ ମାନେ ଘରେ ବସିବେ ପୁଅ ମାନେ ପଳେଇବେ କୁଆଡେ ପଳେଇବେ ହାଇଦ୍ରାବାଦ ତାମିଲନାଡୁ । ଜଲେଇବେ ନା ଇଏ କରିବେ ଆମ ମାନଙ୍କର କଣ ପାଠ ସରିଲା ଯଦି ଚାକିରି ପାଇଲ ତ ପାଇଲ ନ ପାଇଲେ ରୋଷେଇ କର।
ଆଉ ତମେ ସ୍କୁଟି ଫୁଟି କଣ ଚଲେଇ ଶିଖିଛ?
ସ୍କୁଟି ଚଲେଇ ଶିଖିଚି, ବାଇକ୍ ଚଲେଇ ଶିଖିଚି କଣ ନ ଚଲେଇ ଶିଖିଚି ମ। ମୋ ଫେବରାଇଟ୍ ଗାଡି ହେଲା ବୁଲେଟ, ମୁଁ ବଲେ ବୁଲେଟ କେବେ ଚଲେଇନି ଆଉ।
ଓହୋ ବୁଲେଟ ଅଟକେଇ ପାରିବ।
ପାରେ କି ନପାରେ ମୁଁ ତ କେବେ ଚଲେଇନି ମୋର ହେଲେ ଫେବରାଇଟ ଗାଡି ହେଲା ବୁଲେଟ।
ଓହୋ।
ହଁ ମୁଁ ଷ୍ଟୋରି ପକାଏ ବୁଲେଟ ର।
ବୁଲେଟୋ। ହଉ ଖାଇବା ଟାଇମ ତ ହେଇ ଗଲାଣି, ଖାଇବାକୁ ପଡିବ।
ଆଉ ନଅ ମିନିଟ କଥା ହେଇପଡ ଦଶ ମିନିଟ୍ ହେଇଯିବ ଆଉ।
ହେଇ ସାରିଲାଣି, ମୁଁ ଯାଉଛି ଏବେ ଖାଇବି ଆଉ ମାତ୍ର ଚାରି ସେକେଣ୍ଡ ରହିଲା। ହଉ ଆପଣ ଖାଇକି ଶୋଇ ପଡନ୍ତୁ। ହଉ ଟିକେ ହଁ କାଟି ଦିଅନ୍ତୁ।